ହ୍ୟାଲୋ
ହ୍ୟାଲୋ ଗୁଡ଼୍ ମର୍ଣ୍ନିଂ ମ୍ୟାଡ଼ାମ
ହ୍ୟାଲୋ
ହଁ ଗୁଡ଼୍ ମର୍ନିଙ୍ଗଂ
ଗୁଡ଼୍ ମର୍ନଙ୍ଗଂ
କଣ କରୁଛନ୍ତି।
ଏଇଠି ବସିଚୁ ଆଉ କଣ
ଆଚ୍ଛା
ଆପଣ କଣ କହୁଛନ୍ତି?
ହଁ ମୁଁ ଅଛି ବସିଛି ଆଉ ଅଫିସରେ।
ହୁଁ ହୁଁ
ଆଉ ବ୍ରେକ୍ଫାଷ୍ଟ୍ ସରିଲାଣି?
ହଁ ସରିଲାଣି ହ ରୁଟି ଭଜା ଆଉ।
ଆଚ୍ଛା
ଆପଣଙ୍କର?
ହୁଁ ଜୁସ୍ ପିଇ ଥିଲି ଆଉ।
ହୁଁ ହୁଁ
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଘରେ କିଏ କିଏ ଅଛନ୍ତି?
ଘରେ ଅ ବୋଉ ଅଛନ୍ତି ଭାଇ ଅଛନ୍ତି ଆଉ ନାନା ବି ଅଛନ୍ତି ତାଙ୍କର ଦିଟା ଝିଅ। ଆଉ ଉଁ ଆଉ
ଆଚ୍ଛା ଆଉଁ କଣ କରନ୍ତି ଆପଣ?
କିଛି ନାହିଁ ପାଠପଢି ଛାଡିକି ଘରେ ଅଛି ଆଉ।
ଆଚ୍ଛା ହ୍ୟାଲୋ
ଆଜ୍ଞା
ହଁ ହଁ କୁହନ୍ତୁ।
ଆପଣଙ୍କ ଘର କୋଉଠି କି?
ଆଜ୍ଞା
ଆଉ କଣ କୁହନ୍ତୁ?
ଘର ହ୍ୟାଲୋ ହ୍ୟାଲୋ, ମୁଁ କହିଲି ଆପଣଙ୍କ କୋଉଠି? ମୁଁ କହିଲି ଆପଣଙ୍କ ଘର କୋଉଠି? ଆଚ୍ଛା ଆଚ୍ଛା, ଆଚ୍ଛା ଆଚ୍ଛା
ଆଜ୍ଞା
ଆଉ କୁଆଡ଼େ ଯାଇଥିଲେ ରଜରେ ନା ନାହିଁ?
ଆଜ୍ଞା
ମୁଁ କହିଲି ଆଉ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ ନା ନାଇଁ?
ରଜରେ ହଁ ସେମିତି କିଛି ମାନେ ମାନେ ସବୁ ମାନେ ଏତେ ବର୍ଷ ଭିତେରେ ଆତେ ଏଇ ବର୍ଷ ରଜ ଟା ହିଁ ରଜ ଭଳିଆ ଲାଗିଛି।
କାହିଁକି ଲାଗିଲା ଏମିତି ରଜଭଳି କଣ ଏକ୍ସଟ୍ରା କଣ ଥିଲା?
ନାଇଁ ଏ ରଜରେ ଏଇଟା ଥିଲା କି, ମାନେ ମୁଁ ପ୍ର ତିବର୍ଷ ହେଲାକି ପ୍ରତିବର୍ଷ ମୋ ଭାଇର ସେଇ ମୋ ସାନ ଭାଇର ସେ ରଜ ଭିତେରେ ତାଙ୍କର ଜମ ତାଙ୍କର ଜନ୍ମଦିନ ପଡେ, ହେଥିପାଇଁ ତାଙ୍କ ଉଁ ତାର ଦିଟା ଡ୍ରେସ ହୁଏ। ମୋ ବଡ ଭଉଣୀ ଯିଏ ତାଙ୍କର ବି ଦିଟା ଡ୍ରେସ ହୁଏ। ମ ମୋର ଗୋଟିଏ ହୁଏ ହେଲାକି ସିଏ ପୁଣି ଯୋଉଟା ହେଇଥିବ ଦି ଜଣ ପାଇଁ ହେଇଥିବ କି ଚଏସ୍ କରି ନେଲା ପରେ ମୁଁ ସେଇଟା ପିନ୍ଧେ। ସେ ତାର ଚଏସ୍ କରି ନବ ଦିଟା ଭିତରୁ ତା ଯୋଉଟା ତାର ଚଏସ୍ ନହବ ସେଇଟା ମୁଁ ନେବି।
ହଁ
ଆଉ ଏମିତି ହୁଏ ତାପରେ ଏମିତି ମନ ପୁରା ଇଏ ହେଇଯାଏ କି ନାଇଁ ଗୋଟେ ନିଜର ବେଲି ସେମିତି କିଛି ଇଏ ନାଇଁ।
ହୁଁ
ହୁଁ ତାପରେ ଏମିତି ମୁଁ କୁ କୁଆଡେ ବି ବୁଲାବୁଲି କରିଆକୁ ବି ଘରେ କୁଆଡେ ଛାଡନ୍ତିନି, ସେଥିପାଇଁ ରଜ ଟା ର ଜ ଭଳି ଲାଗେନା। ମୁଁ କୁଆଡେ ଦି ଦିନି ରଜ ଫାଷ୍ଟ ଦିନ ବର୍ଷ ଦି ତିନି ଜାଗ ଏଇ ଚୁଲି ଆଉ ଆମର ଏଇଟି ପାଖେରେ କାଠର ଆଉ ଏମତି ଶିଶୁଆ ଏମିତି ବହୁତ ଜାଗା ଦି ଦିନି ଯାଇଛୁ ତାପରେ ଆମର ଜଣେ ନାନା ଜଣେ ହେବେ ତାଙ୍କ ଘରୁକୁ ଯାଇଥିଲୁ ଆଉ। ତିନି ଦିନି ଯାକ ବୁଲିଛି ଆଉ ଏ ବର୍ଷ ତିନି ଦିନି ଯାକ ବି ନୂଆ ପିନ୍ଧିଛି।
ଦୋଳି ଖେଳିଲ ନା ରଜ ଦୋଳି ଖେଳିଲ ନା ନାଇଁ?
ହଁ ହଁ।
ପାନ ଖାଇଲ?
ଆଜ୍ଞା।
ଆଉ ପୋଡପିଠା ଖାଇଲ?
ହଁ ପୋଡପିଠା ବି ଖାଇଛି।
ଆଚ୍ଛା। ତୁମକୁ କଣ ସବୁ ଆସେ ରୋଷେଇ ପୋଡ଼ ପିଠା ଆସେ ତମକୁ?
ହଁ ପୋଡପିଠା ବି ଆସେ।
ବାହାରକୁ ଯାଇନ ବୁଲିବା ପାଇଁ?
ନା ସେମିତି ବି କୁଆଡେ ଘରେ ଛାଡ଼ନ୍ତିନି କୁଆଡେ ବୁଲିବାକୁ ଯି
ଆଉ ସ୍କୁଲ ଲାଇଫ୍ କଉଠି ଥିଲା ଗାଁରେ ନା ବାହାରେ କଉଠି ଥିଲା ନା କଣ?
ଆଜ୍ଞା।
ସ୍କୁଲ ଲାଇଫ୍ ଛୋଟବେଳେ କଉଠି ଥିଲା ଗାଁରେ ଥିଲା କଟି ଥିଲା କେମତି କଣ କଟିଥିଲା ନା କଉଠି ଥିଲ?
ନା ଗାଁରେ ଥିଲି।
ହଁ।
କିନ୍ତୁ ମତେ ମୋ ସ୍କୁଲ ଲାଇଫ ମତେ ଭଲ ଲାଗେନା। କଲେଜ ଲାଇଫ୍ଟା ମୋର ପୁରା ବେଷ୍ଟ କଟିଛି କିନ୍ତୁ।
କଲେଜ ଲାଇଫ୍ କେମିତି କଣ ବେଷ୍ଟ୍ରେରେ କଟିଲା ତାହାଲେ?
ମୋର ସ୍କୁଲ ବେଳେ କେହି ସାଙ୍ଗ ନଥିଲେ।
ଆଚ୍ଛା।
ଯଦି ଯୋଉ ଦିନେ ଦି ଦିନ ପାଇଁ ସାଙ୍ଗ ହେବେ ମୋର ମୁଁ ନେଇକି ଆଇଥିବି ଇଏ ବହି ସବୁ ନେଇକି ଯାଇଥିବି, ଟେଷ୍ଟପେପର ନେଇକି ଯାଇ କିଛି ନୂଆ ଜିନିଷ ମୁଁ ନେଇକି ଯାଇଥିବି ତାକୁ ସାଙ୍ଗମାନେ ମୋ ସହିତ ସାଙ୍ଗ ହେଇକି ୟୁଜ କରିଦେବେ ୟୁଜ କରିଦେଇକି। ଆଉ କେହି ମୋ ସହିତ ସାଙ୍ଗ ହୁଅନ୍ତିନି।
ଆଚ୍ଛା। ଆଉ କଲେଜ ଲାଇଫରେ କେମିତି କଣ ଭଲରେ ହେଲା?
କଲେଜ ଲାଇଫରେ ମୋ ସହିତ ସମସ୍ତେ ମିଶନ୍ତି। ହୁଁ। ଆମେ ମାନେ ଯେମିତି ତିନି ଚାରି ମାନେ ପାଞ୍ଚଜଣ ଖଣ୍ଡେ ଆମେମାନେ ଗୋଟେ ଗ୍ରୁପ ପୁରା।
ହଁ।
ନାଇଁ ଆମେ କଲେଜ କୁ ଯାଉ କିନ୍ତୁ କଲେଜରେ ଆମର ପାଠ ପଢା ହୁଏନା।
ଆଚ୍ଛା।
ଆମେ ପାଠ ପଢୁନା ଆମେ ଯିବୁ ଘରୁ ବାହାରିବୁ ଦଶଟାରେ। କଲେଜରେ ଯାଇ ପହଞ୍ଚିବୁ ଏଗାରଟା ଏଗାରଟାରୁ ତିନିଟା ଆମେ ବୁଲଥିବୁ।
ହୁଁ।
ମୁଁ କଲେଜ ଭିତରେ ସାଇକେଲ ରଖିଦେଇକି ଆମେ ଏଗାରାରୁୁ ତିନିଟା ବୁଲୁଥୁବୁ।
ଆଚ୍ଛା କୁଆଡ଼େ କୁଆଡ଼େ ସବୁ ବୁଲିଛ?
ଆଜ୍ଞା।
ମୁଁ କହିଲି କୁଆଡେ କୁଆଡ଼େ ସବୁ ବୁଲିଚ?
ଏମତି ବହୁତ ଜାଗା ସିଏ ଜଣେ ମାନେ ଏମତି ଆମ ସାଙ୍ଗମାନଙ୍କ ଭିତରେ ତାଙ୍କର ତା ବଏଫ୍ରେଣ୍ଡ ଗୋଟେ କାର କିଣିଥିଲା। କାରରେ ଆମେ ବହୁତ ଜାଗା ବୁଲିକି ଆସୁ।
ମାନେ ସେ
ଯେମତି ଆମ ମିିନି ମିିନି କେଦାରନାଥ ଆମର। ଯୋଉ ନୂଆ ହେଇଛି ଏବେ ସେଇଟା। ଆଉ ଏମିତି ପୁରୀ ବି ଦି ଛେର ଖଣ୍ଡେ ବୁଲିକି ଆଇଛୁ।
ହୁଁ ହୁଁ। ଆଚ୍ଛା।
ବାଇକ୍ ହେଇଥିଲେ କିଛି ରିକ୍ସ ହେଇଥାନ୍ତା। ଆଉ ଯେହେ- କାର୍ ନା ତାଙ୍କ ପର୍ସନାଲ କାର୍ ସେଟା।
ଆଚ୍ଛା କେତେ ଜଣ ସବୁ ଯାଅ ବୁଲିବା ପାଇଁ? ଯୁଆଡେ ମନ କରୁ।
ଆମେ ସେଇ ଚାରି ପାଞ୍ଚ ଜଣ।
ଆଚ୍ଛା। ଆଉ ଏବେ ଆଉ ରିସେଣ୍ଟ ଆଉ କୁଆଡେ ବୁଲିବାକୁ ଯାଇନ ବୁଲିବା ପାଇଁ ନାଇଁ।
ଉଁ ନାଁ ଏବେ ସେମିତି କିଛି ଯାଇନି।
ଆଛା ସେ ସାଙ୍ଗମାନେ ଆଉ ସବୁ କଣ୍ଟାକ୍ଟରେ ଅଛନ୍ତି ନା ନାହାନ୍ତି ଏବେ?
ହୁଁ ଅଛନ୍ତି।
ହୁଁ ହୁଁ ଆଚ୍ଛା। ଆଉ ପୁରୀ କେବେ ଯାଇଥିଲ?
ଆଜ୍ଞା।
ପୁରୀ କେବେ ଯାଇଥିଲ?
ପୁରୀ ଏଇ ଦି ଦି ମାସ ତଳେ ଖଣ୍ଡେ ଯାଇଥିଲି।
ଆଚ୍ଛା। ବୁଲାବୁଲି କଲ ଦର୍ଶନ କଲ।
ନାଇଁ। ଠାକୁରଙ୍କ ଦର୍ଶନ କଲୁନି।
ଖାଲି ବିଚରେ ବୁଲିକି ପଳି ଆସିଲ।
ହଁ ସେ ନାଇଁ ଆମର ଜଣେ ଏଠି ଡେଥ୍ କରାଯାଇଛି ନା ତାଙ୍କର ଯେହେତୁ ବର୍ଷିକିଆ ଯାଇନି। ଆମେ କୋଉ ମନ୍ଦିର କୁ ଯିବୁନୁ।
ଅ ହଁ ବର୍ଷେ ଯାଇ ଦର୍ଶନ କରନ୍ତିନି।
ହୁଁ।
ଆଚ୍ଛା ଆପଣଙ୍କ ଏରିଆର ଯୋଉ ଫେମସ୍ କଣ ଜାଣିଛନ୍ତି?
ସାଲେପୁର ତ ପ୍ରସିଦ୍ଧ ନୁହେଁ।
ଆଜ୍ଞା।
ରସଗୋଲା ସାଲେପୁର ତ ପ୍ରସିଦ୍ଧ ରସଗୋଲା ଆଉ ସାଲେପୁର ପ୍ରସିଦ୍ଧ ହଉଛି ଆମର
କୋଉଟା? ହାଲୋ। ହାଲୋ।
ହାଲୋ।
ଆମ ସାଲେପୁର ରସଗୋଲା କାହିଁକି ପ୍ରସିଦ୍ଧ ଜାଣିଛନ୍ତି କି?
ନା।
ଆଚ୍ଛା। ଆଗରୁ ଅଛି ଆଉ।
ହଁ।
ହୁଁ ହଁ। ଆଉ ବାହାରକୁ କୁଆଡ଼େ ବୁଲିବାକୁ ଯାଇଛ, ଓଡିଶା ଭିତରେ ଆଉ କୁଆଡେ କୁଆଡେ ଯାଇଛ ବୁଲିବା ପାଇଁ?
ଓଡିଶା ଭିତରେ ଆମର ମନ୍ଦିର ମୁଁ ବୋହୁତ୍ ବୁଲିଛି ଆମର ଯେମିତି କ ଧବଳେଶ୍ଵର ଆଉ କପିଳାସ ଆଉ ନିର୍ମାଳ ଆଉ ଯାଇଛି
ଆଉ ଏପଟେ ତା ସେପଟକୁ ନନ୍ଦନକାନକ ବି ଯାଇଛି।
ହୁଁ।
ଏସବୁ ସବୁ ଜାଗାକୁ ଥରେ ଥରେ ଯାଇଛି।
ଆଚ୍ଛା।
ହଁ ସିଏ ଯେତେବେଳେ ଛୋଟ ଥିଲି ଏସବୁ ପିକ୍ ନିକ୍ ଫିକ୍ ନିକ୍ ହୁଏ। ସେ ସବୁ ଗାଁ ରେ ଯେମତି ପିକ୍ ନିକ୍ ହୁଏ ଯାଆନ୍ତି ସବୁ। ସେତିବେଳେ ବା ମାନେ ଆଈ ଅଜାଙ୍କ ସହିତ ଯାଇଥିଲେ ଯୋଉ ସେତିକି ମନେ ଅଛି।
ହୁଁ କୋଉ ଜାଗା ସବୁଠାରୁ ଭଲ ଲାଗେ?
ମାତେ ସବୁଠାରୁ କପିଳାସ ଟିକେ ବୋହୁତ୍ ଯା ହଁ।
କପିଳାଶଟା କାହିଁକି ଭଲ ଲାଗେ ଜାଣିଛ?
କପିଳାସ ଟା ପରା ସେଠି ପୁରା ମାନେ ସ୍ଵର୍ଗ ମାନେ ମାନେ ଲାଗେ। ପୁରା
ପାହାଡ଼ ଉପରେ ଯେହେତୁ ମନ୍ଦିରଟା ଅଛି। ନାଇଁ କି?
ପାହାଡ ଏଇ ପାହାଡ ଉପରେ ତ ମନ୍ଦିର ଅଛି ସେଇଟା ଠିକ୍ ଜଷ୍ଟ ତା ଉପରକୁ ଆାଉ ଟିକେ ଗଲେ ମାନେ କଣ କୁହତି ଆକାଶ ଆଉ ମାଟି ତା ମଝିରେ ମାନେ ଆକାଶ ମାନେ ଉପରେ ହିଁ ଆମେ ଅଛି।
ହଁ।
ଲାଗେ।
ନ ଆଚ୍ଛା କେତେଟା ପାହାଚ ଦେଇକି ମନ୍ଦିର ହେଇଛି ଜାଣିଛ?
ନା ଆମେ ପାହାଚରେ ଯାଇନଥିଲୁ। ଆମେ ପାହାଚରେ ଯାଇନୁ କଥା ହୋଉଛି ଯୋଉ ଆମ ମୋ ସାନ ଭାଇର ତାର ମାନସିକ ଥିଲା। ଆ ସମସ୍ତଙ୍କ ଗାଁରେ ସମସ୍ତେ ଯାଇଥିଲେ। ଆଉ ମା ହେଇକା ଯାଇଥିଲେ ସବୁ। ଆଉ ସେମାନେ ତ ଚଢି ପାରିବେନି ନା ପାହାଚ ତ ଗାଡି ଆମର ଆଉ ଗାଡିରେ ଉପରକୁ ଯାଇଥିଲୁ।
ଆଚ୍ଛା। ସେଠି ତେରଶହ ବାଉନ ପାହାଚ ଉପରେ ଯାଇକି ଚଢ଼ିକି ଗଲେ ଯାଇକି। ମନ୍ଦିର ଦର୍ଶନ କରିବ। ବୁଝିଲ ସେଠି ଆଉ ଗୋଟେ ଅଛି ସାଇ ମନ୍ଦିର ଯାଇଛ?
ଆଜ୍ଞା?
ସାଇ ମନ୍ଦିର କପିଳାସ ପାଖରେ ଗୋଟିଏ ସାଇ ମନ୍ଦିର ଅଛି ଡିଅର୍ ପାର୍କ ସାଇନ୍ସ ପାର୍କ ଅଛି। ଆଉ ମ୍ୟୁଜିୟମ୍ ଅଛି ଏ ସବୁ ଯାଇଛ ନା ନାଇଁ?
ନା ମୁଁ ତ କହୁଚି କି ଏଇ ଏଇ ଜାଗା ମୁଁ ଥରେ ଥରେ ହିଁ ଯାଇଚି।
ଆଚ୍ଛା। ହଉ ଏ କଲ ରେ ତ ସମୟ ହେଇଗଲା। ଏ କଲେ ସମୟ ହେଇଗଲା ଆମେ ନେକ୍ସଟ୍ କଲ ରେ କଥା ହବା।
ଆଜ୍ଞା।
ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ